ହାଲୋ।
ହାଲୋ, ଆଉ କଣ କରୁଚ ତମେ ଶୋଇଲଣି କି?
ହଁ, ଶୋଇବାକୁ ଆସିଲାଣି ଝିଅ ଟା ଟିକେ ଏପଟ ସେପଟ ହଉଚି ଆଉ ମୁଁ, ମୁଁ ବି ଶୋଇବାକୁ ଆସିଲିଣି ଆଉ।
ଓହୋ, ଆମର ତ ଦି ଜଣ ଯାକ ଶୋଇଲେଣି କେତବଳୁ ଆଉ।
କାଲି ସକାଳୁ ଆମର ସ୍କୁଲ୍ ଟା ଅଛି ତ
ହଁ।
ଏ ଯାଉ ସ୍କୁଲ ଯାଆନ୍ତୁ ଭଲ ଏତେ-ଏତେ ଦିନି ମାନେ ସ୍କୁଲ୍ ଛୁ
ଏତେ ଭ୍ୟକେସନ୍ ରେ ପରେ ସ୍କୁଲ୍ ଖୋଲିଚି ଆଉ ଯାହାହେଲେ ଫାଷ୍ଟେ ଫାଷ୍ଟେ ଟା ସ୍କୁଲ୍ ଅଟେଣ୍ଡ କରିବା ନିହାତି ଜରୁରୀ।
ହୁଁ।
ସ୍କୁଲ୍ ର ଫାଷ୍ଟେ ରେ ଆଉ ସ୍କୁଲ୍ ର ଲାଷ୍ଟେ ରେ କେବେ ମିସ୍ କରିବା କଥା ନୁହଁ।
ହଁ, ତାପରେ ଏତେ-ଏତେ ଦିନ୍ ହେଲା ସ୍କୁଲ୍ ବନ୍ଦ ହେଇକି ଅଛି ବି ପିଲା ଘରେ ବୋର୍ ହେଲାଣି, ଆମ ମାନଙ୍କୁ ବି ଇଏ ଲାଗିଲାଣି।
ହଁ ଆମକୁ ବି ବୋର୍ ଲାଗିଲାଣି ପିଲାଙ୍କୁ ବି ବୋର୍ ଲାଗିଲାଣି, ଯାହେଲେ ସ୍କୁଲରେ ଯେମିତି ପଢିବେ କି ଯୋଉ ଯାହାବି ପଢ଼ାହବ ଯେତିକି ଶୁଣିବେ ଘରେ ସେ ସେତିକି ଏଫୋର୍ଟ୍ ଦେଇକି ସେଇ ପାଠଟା ପଢୁନାହାନ୍ତି।
ସେଇଆ ତ ହେଲା କଥା, ଆମେ ଦେଖିଲୁ ଆମେ ଯେ ତେବେଳେ କଲେଜ୍ ରେ ପଢୁଥିଲେ
ହଁ।
ତମର କୋଉ ଅନର୍ସ ଥିଲା ତ?
ମୋର ତ ସାସ୍କରିଟ୍ ଅନର୍ସ ଥିଲା।
ସାଂସ୍କରିଟ୍ ସାର୍ ଯିଏ କାନରେ ଗୋଟ ଲଗେଇ ଥାନ୍ତି, ବଢିଆ ମାନେ ଭଲ ବୁଝାନ୍ତି ବଡ ପାଟି ରେ ପାଟି କରିକି ପଢଉଥିବେ ପୁରା ହଷ୍ଟେଲ୍ କୁ ଶୁଭୁଥିବ।
ସିଏ ବଢିଆ ବୁଝାନ୍ତି ତ ବଢିଆ ଆକଚୁଆଲି ବହୁତ୍ ଭଲ ସାର୍, ତାଙ୍କ ସିଏ କହିଲେ ବୋଲି ସାସ୍କରିଟ୍ ଟା ମୁଁ ସେଇଥିରେ ତାକୁ ଅନର୍ସ ନେଇଥିଲି। ମାନେ ଯେହେତୁ ସା ଆ କଚୁଆଲି ସାଂସ୍କରିଟ୍ ଅନର୍ସ ଭଲ ତମେ ତାକୁ ଯଦି ନେଲ ପୁଣି ମୋ ସାଙ୍ଗ କେତେଜଣ ବି ପିଜି କଲେ। ହଁ, ଆରାମ୍ସେ ତମୁକୁ ଚାକିରି ମିଳିଯିବ। ସେ ତାର କଲା, ଆଉ ଆମର ତ ଲକ୍ରେ ନ ଥିଲା, ଆମେ ଆଗକୁ ଯାଇପାଇଲୁନି କି କରିପାଇଲୁନି ଇଚ୍ଛା ଥିଲେ ବି। ତେଣୁକରି ହଁ ହେଟା ଥିଲା ହେଲା
ଏ ପ୍ଲସ୍ ଟୁ ରେ ପଢଉଥିଲେ ହିଷ୍ଟ୍ରି ଜଣେ ସାର୍। ସାବନା କଲର୍ ହେଇକିନି ହାଇଟ୍ କମ୍, ବିଶ୍ଵାସ୍ କର ମୋର ଅ ସ୍କୁଲ ଟାଇମରେ ହିଷ୍ଟ୍ରି ର ହ ହୁଏନି ମୋର ମୁଁ ଖାଲି ଏକ୍ସାମରେ ଖାଲି ପାସ କରିବା ପାଇଁ ଏକ୍ସାମ ଦେଇ ଥିଲି କିନ୍ତୁ କଲେଜ ରେ ସେ ସାର୍ ଏତେ ବଢିଆ ବୁଝାନ୍ତି ଏତେ ବଢିଆ ବୁଝାନ୍ତି ଖାଲି ଗୋଟେ ପେଜ ନୋଟ୍ ଲେଖା ହେଇଥିବ ତୁ ସେ ଭିତରୁ ବହି ଚାପ୍ଟର ଭିତରୁ ଯାହା କୋଶ୍ଚିନ୍ ପଚାରିବୁ ଆସିବ ମାନେ ଆସିବ ମୁଁ ଦିଥର ହାଏଷ୍ଟ ରଖିଥିଲି ମତେ ସାର୍ ଡାକିକି ଏ ମାନେ ସେ କମନ ରୁମରେ ଡାକିକି ପଚାରି ଥିଲେ କିନ୍ତୁ କଣ ମୁଁ କହିଲି ସାର୍ ମୋର କେବେ ହି ଷ୍ଟ୍ରି ହୁଏନି ମାନେ ଭାବେ ହିଷ୍ଟ୍ରି ଟା ମତେ ଏଇଠି ଭଲ ଲାଗିଲା
କିନ୍ତୁ ମୁଁ ଏତିକି ମାର୍କ କରୁଛି ସବୁ ଲେକ୍ଚର ଏ ଏବେ କଣ ମୁଁ କହିପାରୁନି ସବୁ ଲେକ୍ଚର ମାନେ ହେତେବେଳେ ଯୋଉମାନେ ପଢଉଥିଲେ କେହି କାହାଠୁ କମ ନୁହଁ ସମ ସେ ନିଜ ନିଜ ଇଏରେ ଡିପାର୍ଟମେଣ୍ଟ ରେ ମାନେ ନିଜ ଇଏରେ ଭଲ ପଢାନ୍ତି କେହି ମାନେ ଏମିତି କମ୍ ପଢାନ୍ତିନି ତା ଯୋଉ ସାଇକୋଲୋଜି ଯୋଉ ସାର ଏଜୁକେସନ ବଢାନ୍ତି
ହଁ
ଅଛି ଏ କେତେ ବଢିଆ ପଢ଼ାନ୍ତି ଖାଲି ସେ ଟିକେ ତାଙ୍କର କିନ୍ତୁ ଏତିକି ଟିକେ ଷ୍ଟାଇଲ ଚୁଟି ଖୋଲିବ ତ
ଆମର ଯିଏ ହାପ୍ କଟ୍ ଯିଏ ଚୁଟି ରଖିଥିଲେ ଜଣେ ମ୍ୟାଡାମ ପ ପତଳା ହେଇକି ପଢାନ୍ତି ଆମକୁ ପଲିଟିକାଲ ସାଇନ୍ସ ସେ ବି ପଲିଟିକାଲ ସାଇନ୍ସ ଇଂଲିଶ ଟୁ ଇଂଲିଶ ପଢାନ୍ତି କିନ୍ତୁ ବଢିଆ ବୁଝ
କଲେଜରେ ତ ଇଂଲିଶ ଟୁ ଇଂଲିଶ ହିଁ ପଢେଇବେ
ଭଲ ଭଲ ଇଣ୍ଟରେଷ୍ଟିଙ୍ଗ ଲାଗେ ବଢିଆ ଲାଗେ ତାଙ୍କ ମାନେ ପାଠ ପଢା ତ ତାପରେ ସେ ଗୋଟେ ବଢିଆ ଶୈଳୀରେ ପଢାନ୍ତି ତାପର ଦିନ କୋଶ୍ଚିନ୍ ଆନ୍ସର ନିହାତି ପଚାରିବେ ହେଲା ପଚାରିବେ କୋସ୍ଚିନ ଆନ୍ସର ଡିସକସନ କରିବେ ସେଇଥିରୁ ଆକ୍ଚୁଆଲି ହବା କଥା ଏଜୁକେସନ ତ ଏମିତି ମାନେ ଭଲ ପଢାନ୍ତି ଆଉ ସେଟା ହିଁ ହେଲାନି ନହେଲେ ନାଇଁ ମତେ ହିଷ୍ଟ୍ରୀ କ୍ଲାସ ପ୍ଲସ ଟୁ ଟା ମତେ ବହୁତ ବଢିଆ ଲାଗେ ଆଉ ଆମର ପ୍ଲସ୍ ଥ୍ରୀରେ ଯୋଉ ସାଇକୋଲୋଜି ଅନର୍ସ ରେ ମ୍ୟାଥ ଫ୍ୟାଥ ଯେତିକି କଥା ଏ ଯୋଉ ଆମର ଅ କଣ୍ଟ୍ରାଚୁଆଲରେ ଯୋଉ ଟିଚର ମାନେ ଥାଆନ୍ତି ହ ବଢିଆ ସେ ଦିଦି ଜଣକ ବି ବଢିଆ ପଢାନ୍ତି
ନା ଆମର ଜଣେ ଆମ ସଂସ୍କୃତ ସାର ବହୁତ ଭଲ ସେ ମାନେ ଯିଏ କାହାର କୁହ ସିଏ କିନ୍ତୁ ସବୁବେଳେ ଆମକୁ ଦେହେତୁ କଲେଜରେ ଲାଇବ୍ରେରୀ ଥିଲା ସବୁବେଳେ କହିବେ କି ତମେ ସେଇଠୁ ଯାଇକି ଅଲଗା ଅଲଗା ବହି ନେଇକି ପଢ ଅଲଗା ବହି ନେଇକିନା ପଢ ତମ କେବଳ ଏଇ ଷ୍ଟଡି ବୁକ୍ ରା ପଢିଲେ ଇଏ ହବନି ଅଲଗାରା କରେ ବି ତମର ବହୁତ କିଛି ଅଛି ହେଇ ବି ଟପିକ ଉପରେ ଯୋଉ ଯୋଉ ବୁକ୍ ର ସେ ଆମକୁ ରେଫର କରନ୍ତି ସବୁବେଳେ ସେଇଠୁ ଆଣିକି ପଢିବା ପାଇଁ ହ ବନ୍ଦ ସାର ଥିଲେ ଯାହା ହେଲେ ବି ସେ ମୋ ମୋ ମୋର ବି ମନେ ଅ ସେ ଆମର କେତେ ଜଣ ଆମେ ସାଂସ୍କତି ସ୍କଲାରସିପ ପାଇଥିଲୁ କଲେଜରେ ସ୍ଲଲାରସିପ ପାଇଥିଲୁ ଅ ଭଲ ମାର୍କ ପାଇଁ
ଏ ଆମେ କଣ କହିଲୁ ଯୋଉ ଅ ସାନସ୍କ୍ରିଟ ସାର୍ ତ ବଢିଆ ପଢାନ୍ତି ମାନେ ଏମାନଙ୍କର ହେମ୍ ତି ଖରାପ ହୁଏନି ସାଂସ୍କୃତ ଭଲ ରଖୁ କିନ୍ତୁ ସ୍କଲାରସିପ ସିନା ପାଇନୁ। କିନ୍ତୁ ସାନସ୍କ୍ରୀଟ ରେ ଆମେ ଭଲ ରଖୁ।
ହଁ ସାନସ୍କ୍ରୀଟ ନା ଏଇଟା ସାନ ସାନସ୍କ୍ରୀଟ ରେ ସଂସ୍କ୍ରିଟ ପ୍ରଥମରୁ ଆମେ ନେଇଥିଲୁ ମାର୍କ ଇଏ ପାଇଁ। ମାର୍କ ପ୍ରୋସେସ ରେ ଯେ ମେନ୍ ହେଲା ମୁଁ ହିନ୍ଦୀ ଟା ଲେଖିପାରେନି। ହିନ୍ଦୀ ଲେଖିବା ଟା ମତେ ବହୁତ କଷ୍ଟ। ହିନ୍ଦୀ ଲେଖିବା କଷ୍ଟ ନହେଲେ ହିନ୍ଦୀ ମୋର ହୁଏ। ହିନ୍ଦୀ ଲେଖିବା କଷ୍ଟ ବୋଲି ମୁଁ ହିନ୍ଦୀ ନେଲିନି, ସାନ୍ସକ୍ରିଟଟା ଲେଖିବ ଓ ଡିଆରେ ବୋଲି ମୁଁ ସାନ୍ସକ୍ରିଟ ନେଇଥିଲି।
ନାଇଁ ମତେ ସାଇକୋଲୋଜି ମତେ ଭଲ ଲାଗେ। ମାନେ ଭଲ ଲାଗେ କଣ ମୁଁ ଆମ କ୍ଲାସ ଗୋଟେ ଝିଅ ଟେ ପ୍ଲସ ଟୁରେ ରହୁ ମାନେ ହସ ଟେଲ ରେ ରହୁଥିଲା, ସେ ସବୁବେଳେ ସାଇକୋଲୋଜି ଉପରେ ଏମିତି କହିବ। ମତେ ତାଠୁ ଶୁଣି ଶୁଣି କି ବହୁତ ଇଚ୍ଛା ହେଲା ମୁଁ କହିଲି ଅ ତାହେଲେ ଏଟା ଯଦି ଏତେ ଭଲ ସବଜେକ୍ଟ ଟା ମାନେ ଜାଣିପାରିବ ଅନ୍ୟ ବିହେବିଅ ସବୁ ଦେ ସିଖିପାରିବ, ତାହେଲେ ଏଇ ସବଜେକ୍ଟ ଟା ନେଲେ ତ ଭଲ ହବ, ମୁଁ ଆଉ ହେଇଠୁ ମାଇଣ୍ଡ ସେଟପ କରିଦେଲି କି ଅ ମାନେ ସାଇକୋଲୋଜି ଟା ନେବି ବୋଲି।
ମୁ ଆଗ ସେଟପ୍ କରିଥିଲି ମାଇଣ୍ଡ ମୁଁ ନେବି ଏଜୁକେଣ୍ଡ ଏ ଏଜୁକେସନ ଅନର୍ସ ଟା।
ନେଇଥିଲେ ବି ଭଲ ହେଇଥାନ୍ତା।
କିନ୍ତୁ ଯେତବେଳେ ମାନେ ହେଇ ସାରଙ୍କୁ ସବୁବେଳେ ହେଇ ବଇ ଇଏ ହେଇ ହେଇ ହେଇ ମୁତେ ସ୍କଲରସିପ ପାଇଗଲେ ମୁଁ ମୁ ଭାବିଲି ସ ଭଲ ତ। ଟିକେ ନେଇଗଲେ ହୁଅନ୍ତା ସାନ୍ସକ୍ରିଟ ଅନସ ଟା କିଛି ଗୋଟେ ମାନେ କରିପାରିବା ଆଗକୁ ମାନେ ସବୁବେଳେ ମାନେ ଶୁଣିକି। ଆଉ ଆମେ କଣ ଆଉ ହେତେବେଳେ ହେତିକି ଆଉ ଇଏ ଥିଲା କିି ତ ହଁ ସାନ୍ସକ୍ରିଟ ନେଲେ ଏଇଆକୁ ଏଇଆ କଲେ ତମେ ପାଇଯିବ। ତ ସେଇ ଜିନିଷ ଟା ମାଇଣ୍ଡ ରେ ରଖିକି ସେଠୁ ମୁଁ ଏଜୁକସନ ଅନର୍ସକୁ ସାଇଡ କରିକି ମର ମୁଁ ସାନ୍ସକ୍ରିଟ ଅନର୍ସ ନେଇଥିଲି।
ମୁଁ ମୁଁ ତ ପ୍ଲସ ଟୁ ରେ ଅ
କରିବାକୁ କେହି ବି ନଥିଲେ ଯାହା ନିଜେ ଡିସିସନ ନବୁ ନିଜେ। କଣ ପଢିବୁ ନିଜେ, କେତେ ପଢିବୁ ନିଜେ, ଏବେ ତ ଆମ ଛୁଆ ମାନଙ୍କୁ ଆମେ କହି କହିବି ସହଜରେ ପଢୁନାହାନ୍ତି।
ସେଇଆ ତ ହେଲା କଥା, ତାପରେ ନାହିଁ ସ୍କୁଲ ଟାଇମ ରେ ଆମେ ସ୍କୁଲ ଟାଇମରେ ଯୋଉ ସ୍କୁଲରୁ ଆସୁ ଆମେ କୋଉ ଦି ଦିନ ବି ଯୋଉ ଘରେ ନା ମୁଁ ଡରେଇ କିଏ ବସେ ନା ଇଏ ବସେ, ଖାଲି ବାପାଙ୍କ ଡରରେ ସବୁଦିନି ବସେ ତିକିି ଆମେ ସେଇ ଟାଇମ୍ ଟା ମାନେ ପଢିବୁ ଛଅଟା ରୁ ନଅଟା ପଢିବୁ ମାନେ ପଢିବୁ, ଆଉ ହେମତି ନାହିଁ ଯେ କୋଉ ଦିନ ବି ଦେଖୁଛୁ ଆମର ସେଇ ଟାଇମିଙ୍ଗ ଟା ଏପଡ ହେପଡ ହେଇଥିଲା। ସବୁ ଦିନ ସେଇ ଟାଇମ ରେ ପଢିବୁ, ଯାହା ଯାହା ଆସୁ ସ୍କୁଲ ରେ ଯାହା ଦେଇଥାନ୍ତୁ ଯାହା ଇଏ କରୁ ଅ
ହ ହୋମୱାର୍କ ବି ସବୁବେଳେ ମାନେ ସେ ସବୁବେଳେ ଲେଖିକି ନେଇଥାଉ ହୋମୱାର୍କ ରେ କୋଉଦିନ ନାଇଁ ସ୍କୁଲ ତ ଏମିତି ବି ଆମେ କେବେ ଆପସେଣ୍ଟ କରିନେ।
ନା ମୁଁ କହିଲି ପା ମୋର କେଭେବି ମନେ ନାହିଁ ଯେ ମୁଁ ହୋମ ୱାର୍କ କରିକି ନେଇନି ମାଡ ଖାଇଛି କି କଣ ହଁ ମୋର ମନେ ନାହିଁ ମୁଁ କାହିଁକିନା ସବୁବେଳେ ତ ଆମେ ହୋମ ୱାକ ହରିକା କରୁ। କରିକୁୁରାକି ନେଇକି ଯାଉ ସ୍କୁଲକୁୁ ଆଉ।
ନିହାତି କରିକି ମାନେ ଯାହାହଲେ ହୋମମାର୍କ କରିକି ଜା ଆମେ କେତେ ନୋଟ ଲେଖୁ। ହେତେବେଳେ ଯୋଉ ହାତରେ ନୋଟସ ଲେଖିବାଟା ଆକ୍ଚୁଆଲି ଭଲ ଥିଲା ଏମିତି ଆମେ ହଁ ଆମେ ଯୋଉ ପଏଣ୍ଟ ୱାଇଜ ଲେଖୁଥିଲେ ତ ଆମେ ଲେଖିଲା ଭିତରେ ବି ଆମର କିଛି ଟା ମନେ ରହୁଥିଲା ଯେ ହଁ ଆମେ ଏଇ ଏଇଆ ଏଇଆ ଏଇଆ ଲେଖିଛେ। ନ ପଢିଲେ ବି ହଁ ହେଇ ନୋଟରା ବା। ନୋଟ କଲା ବେଳେ ଆମେ ଯୋଉ ପଏଣ୍ଟ କରିକି ଲେଖେ ଆମେ ଲେଖିଲା ବେଳେ ବି ତ ଆମେ ମନେ ରୁହେନା ଯେ ହଁ ଲେଖିଲେ କି ଆମର ଗୁରେ ମନେରହି ଯାଏ ହଁ ଆମେ ଏଇଆ ଏଇଆ ପଏଣ୍ଟ ଏଥିରେ ଲେଖିଛେ ଏବେ କଣ ପିଲା ତ ନୋଟ ଲେଖିଆ ଭୁଲିଗଲେ।
ନୋଟଟା ହିସ ହିଷ୍ଟ୍ରି ହଉ ଯେଗ୍ରୋଫି ହଉ ନୋଟଟା ଆମେ ଯୋଉ ଗୋଟେ ଗୋଟେ ଖାତା ପୁରା ସାରି ଦଉ ଗୋ ଗୋଟେ ଗୋଟେ ପେଜରୁ ଦଶ ଟା କୋଡିଏଟା ନୋଟ ହେଇଥିବ ସେଇ ନୋଟରା କେତେ କାମ ଦିଏ? ଜିଏ ଲେଖିଲା ବି
ଶିତେ ମ ତା ପର ପିଲା ତ ଆମକୁ ନୋଟସରା ମାଗନ୍ତି ନା ହଁ ତମ ନୋଟସ ଛୁଆ ଦେଇଦବ ବୋଲି କିନ୍ତୁ ଆମର କଣ ଆମ ଛୁଆ ପଢୁଛନ୍ତି ଯେ ନୋଟସ୍ ନା କିଛି ନାହିଁ ଖାଲି ଅଲିନି ୱାନ ପଢ ଯେହେତୁ ଲେଖା ପ୍ରାକ୍ଟିସ ତାଙ୍କର ରହିଲାନି ଆଉ। ପରୀକ୍ଷା ଟାଇମରେ ଲେଖିଲା ବେଳକୁ ସେଥିପାଇଁ ତାଙ୍କର ଲେଖାଟା ଟିକେ ଲେଟ୍ ହଉଛି ଯଦି ସେ ହଁ ଲେଖା ପ୍ରା ଯଦି କରିଥା ପ୍ରଥମରୁ କରନ୍ତି ଆମେ ଯେତେ ଏତ ନୋଟସ ଲେଖୁଥିଲେ ଯଦି ସିଏ ହେରା ଲେଖନ୍ତେ ବି ତାଙ୍କର ବହୁତ ମନେ ରୁହନ୍ତା।
କି ଆମେ ଆଲୋ ସ୍କୁଲ କଥା
ଏ ତୁ ପଢି ପଢିକି ଲେ କିନ୍ତୁ ମୁଁ ଗୋଟେ ଜିନିଷ ଦେଖିଛି ମୋ ଯୋଉ ଭାଣୀଜି
ହଁ।
ପୁରା ସେ ପଢୁଛନ୍ତି ଲେଖୁଛନ୍ତି ପଢୁଛ ମାନେ ତାଙ୍କ ମାନେ ଷ୍ଟାଇଲ ଟା ସେଇଥିପାଇଁ ତାଙ୍କ କ୍ଲାସରେ ସେ ପାଷ୍ଟ ପିଲା।
ଆଉକଣ ଖାଲିଟାକୁ ଫାଷ୍ଟ ହଉଥିବ କି?
ବୋ ତାଙ୍କ କ୍ଲାସରେ ସେ ଫାଷ୍ଟ ପିଲା ଟୋଟାଲ ପୁରା ସେକ୍ସନ ସବୁ ସେକ୍ସନ ମିଶିକି ଇଏ ଫାସ ଥିଲା।
ନାଇଁ ସେମିତି ତୁ କହିପାରିବୁନି ଯେ ଯିଏ ଖାଲି ବହୁତ ବହୁତ ଲେଖୁଥିବ ତାର ସେମିତି ଅଧିକ ମନେ ରହୁଥିବ।
ତାଙ୍କ ପଢିବା ଷ୍ଟାଇଲ ଅଲଗା ମାନେ ସେମାନେ ଯୋଉଟା ପଢିଲେ ପଢିଲେ ମାନେ ହେଇ ଫିଲ ଇନ ଦ ବ୍ଲାଙ୍କସ ପଢିଲେ ବି ସେଟା ପଢୁଛନ୍ତି ପଢିକି ତାପରେ ହେଟାକୁ ଲେଖୁଛନ୍ତି ବି। ତାର ଖାତା ଖାଲି ଫୁଲ ସେ ମାନେ ଏତେ ଖାତା ଫୁଲୁ ଆଉ ତାଙ୍କର ଗୋଟେ ହାବିଟ୍ ସେ ସମସ୍ତେ ଶୋଇ ସାରିଲା ପରେ ରାତିରେ ପଢିବେ। ରାତି ଗୋଟେ ଯାଏଁ ପୁରା ଆରାମସେ ବସିକି ପଢିବେ ତାପରେ ଶୋଇବ ଆକ୍ଚୁଆଲି ମାନେ ନାଇଁ ପାଠ ପଢା ଭଲ। କିନ୍ତୁ ତା ପାଠ ପଢା ଶୈଳୀ ଟା ଆକ୍ଚୁଆଲି ଭଲ। ମୁଁ ଦେଖିଲି ମୋ ପୁଅ କୁ କହିଲି ହେରା।
ଟାଇମ ରେ କେତେ ନୋଟ୍ କରୁ କହିଲୁ ଆମେ ବା କଲେଜ ଟାଇମ ରେ ପଲିଟିକାଲ ସାଇନ୍ସ ହଉ ଏଜୁକସନ ହଉ ହିଷ୍ଟ୍ରି ହଉ ସବୁଥିରେ ନୋଟ୍ କରୁ।
ସଂସ୍କୃତି ଆମର ଗଦେ ଗଦେ ସାର ଲେଖା ଦିଅନ୍ତି। ପଢିବ ହେରା ଆଉ ଲେଖିବ କେତେ ଶ୍ଳୋକ ବ୍ୟାଖ୍ୟା କରିକି ଆମେ ଲେଖିକି ନଉ।
ଆଉ?
ଆଉ ତା ସାଙ୍ଗରେ ବି ଆମର ଅଲଗା ଇଣ୍ଟରେଷ୍ଟ ଥିଲା ନା ହୋମ ସାଇନ୍ସ ପିଲାଙ୍କର ସବୁ ଜିନିଷ ଟା ଜାଣିବା ପାଇଁ। ଯୋଉ ରୋଷେଇ କରନ୍ତି ଏ ଟେଡି ଫେଡ଼ି ଯଉ ଜିନଷ ହେରା ଆମେ ତ ତାଙ୍କଠୁ ଶିଖିଥିଲେ ନା? ହଁ ତୋର ରୁହ ମୁଁ କା କାଟି ଦଉଚି କଲ ଟା ତମେ ତାପରେ କଥା ହବ ଆଉ।
ହୁଁ